ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ଶୁଣା ଯାଉଛି ମୋ କଥା ଅପଣଙ୍କୁ। ବହୁତ ଭଲ ଅଛି ବନ୍ଧୁ ତମେ ବହୁତ ଭଲ ଅଛ ବନ୍ଧୁ ତମେ କେମିତି ଅଛ?
ତୁମର ଟିକେ ପୃ ପାର୍ଶ୍ଵ ପୃଷ୍ଠଭୂମିରୁ ଟିକେ ଶବ୍ଦମାନ ଆସି ଯାଉଅଛି।
ସେଥିପାଇଁ ମୁଁ ଆପଣଙ୍କ କଷ୍ଟ ନ କହିକି ମୁଁ ଗୋଟେ ଉପରକୁ ଯାଉଛିି ଠିକ୍ ଅଛି।
ହ
ଆପଣ ଚିନ୍ତା କରନ୍ତୁନି ଆପଣଙ୍କ ସହ ମୁଁ କିଛି ବି କରିପାରେ? ନାଁ ନାଁ ଖରା ହଉଛି ଖରା ଖରା ଖରା ମଜା ଲାଗୁଛି।
ଓହୋ ଆମର ଏପଟେ ବିପରୀତ ପରିସ୍ଥିତି ଉପୁଜିଛି କି ଅଛି?
ଜାଣିଛି ଜାଣିଛି ତ ଆପଣଙ୍କ ଅଞ୍ଚଳରେ ଟିକେ ବର୍ଷା ହବ ବଲେ ପବନ ହେଲେ ସେ ଲାଇନ ମାନ୍ ମାନେ ଜଗିଥାନ୍ତି କେତେବେଳେ ଟିକେ କାଟିଦେବେ କହିକି ନା କଣ?
ହଁ ହଁ ହଁ ନାଇଁ କାଲି ରାତିରେ ବି ଏତେ ମାତ୍ରାରେ ବର୍ଷ ପ ପବନ ହଉଥିଲା ଯେ ମୁଁ ମଧ୍ୟ ମଧ୍ୟ ବିଦ୍ୟୁତ ନାହିଁ ଆମର କିନ୍ତୁ ଏଇ ଯୋଉ ଗୋଟିଏ ଆମର ଅନ୍ୟ ଏକ ବିଦ୍ୟୁତ ଚାଳିତ ଅ ନିଜର ଗୋଟେ ବ୍ୟକ୍ତିଗତ ଯନ୍ତ୍ର ଅଛି ତ ସେଇଥିରେ ଆମ ଘର ଚାଲିଛି।
ହଁ ଆଉ ଥରେ କୁହନ୍ତୁ ତ ଶୁଣି ପାରିଲିନି।
ବ୍ୟକ୍ତିଗତ ଯ ଯ ବିଦ୍ୟୁତ ଚାଳିତ ଗୋଟେ ଯନ୍ତ୍ର ଅଛି। ସେଥିରେ ଆମ ଘରଟି ଚାଲିଛି ଘରର ବିଦ୍ୟୁତ ଚାଲିଛି ହଁ।
ଚାଲି ଚାଲିକି କୁଆଡ଼େ ଗଲାଣି ତମ ଆପଣଙ୍କ ଘର ନା ସେଠି ହିଁ ଅଛି?
ନାଇଁ ନାଇଁ କୁଆଡ଼େ ନାଇ ଆମର ଏପଟେ ତ ବର୍ଷାର ପ୍ରକୋପ ଏତେ ରହିଛି ଯେ ଆମର ଗୋଟେ ଡାକବାଲା ଅ ପୋଲ ବୋଲି ଗୋଟେ ଅଛି। ହଁ
ହଁ ହଁ କୁହ
ଦେଶରେ ମାନେ ବ ତା ଉପରେ ପାଣି ଟା ଯିବାଟା ସୁନିଶ୍ଚିତ ଯେମିତି ଏଇଭଳିଆ ଗୋଟେ ହେଇ ଗଲାଣି ଯେମତି ହୀରାକୁଦର ଡ୍ୟାମ୍ ଗେଟ ଖୋଲିବା ତ ସମାନ ହେଇ ଗଲାଣି।
ସେପଟ ବର୍ଷା ହଉଛି କଣ କରିବ ମଣିଷ ଜୀବନ ତ ସେମିତି ଯେପରି ଖରା ହଉଥିଲା ଆମେ ସମସ୍ତେ ଚାହୁଥିଲୁ ଟିକେ ବର୍ଷା ହେଇଯାଉ ଟିକେ ବର୍ଷା ବର୍ଷା ହେଇଯାଉ ଆଉ ଯେବେ ବର୍ଷାଟା ହେଇ ବର୍ଷାଟା ହେଇଗଲା ଆଉ ଆମେ ସେ ସମ୍ଭାଳି ପାରୁନୁ।
ଆଜି ଦେଖିଥିଲି, ମୁଁ ଆମର ଜଣେ ବନ୍ଧୁ ଆମର ଜଣେ ଅତି ପ୍ରିୟର ବନ୍ଧୁ ଜଣେ ଷ୍ଟାଟସ ଦେଇଥିଲେ ଯେ- ଜଳ ବିହୁନେ ସୃଷ୍ଟିନାଶ, ଆଉ ଜଳ ବହୁ ସୃଷ୍ଟିନାଶ। କହିକି? ସିଏ ସେଇ ନଦୀଟାର ସେଇ ଫଟୋଟ ଚିତ୍ର ଯଦି ଦେଇଥିଲେ, ମାନେ ଭୟଙ୍କର ତାର ପ୍ରଳୟକାରୀ ଦୃଶ୍ୟ ଦେଖିକି ମୁଁ ମାନେ ହତବାଗ ହେଇଗଲି।
ତିନିଦିନ ଯଦି ଏମିତି ଦୃଶ୍ୟ ଦେଖିବାକୁ ପାଇଲେ ଆପଣ, ତାହେଲେ ତ ବର୍ଷା ଏବେ ଆସୁଅଛି କଣ ନ ହେବ? ହବ ସେ ବ୍ରିଜ୍ ଟା କଣ ନବ ନା କଣ?
ହଁ ଠିକ୍ ଠିକ୍, ନାଇଁ ମତେ ଲାଗୁଛି ଏଇଥରେ ସେ ଧୋଇ ହେଇଯିବ ଆଉ କାରଣ ଯେଉଁ ଭଳିଆ ଭାବେ ପ୍ରକୋପ ଏଇଥର ଖରା ବି ହେଲା, ମୋତେ ଲାଗୁଛି ସେହି ପ୍ରକୋପ ପରେ ଏଇଥର ବର୍ଷାଟା ବି ହବ, ଆପଣ କଣ କହୁଛନ୍ତି
ମତେ ବି ସେ ଲାଗୁଛି, ଆପଣଙ୍କ କଥାରେ ଏକମତ, ଏଥର ସେ ସେ ବ୍ରିଜ ଟା ରହିବନି। ତାର ଶେଷ ଦିନ ଆସି ଗଲାଣି।
ହଁ ହଁ ତଥାପି ଆପଣଙ୍କର ଟିକେ ପାର୍ଶ୍ଵ ପୃଷ୍ଠଭୂମି ଜନିତ ଟିକେ ଶବ୍ଦ ମାନ ଆସୁଅଛି। ଯେମିତି କିି, ଗାଡି ଯିବାର ଗ ଗାଁ, ଆଉ ଅଟୋ ଯିବାର ଗୁଡୁ ଗୁଡୁ ଗୁଡୁୁ ଗୁଡୁ ଏଇ ସବୁ ସାଉଣ୍ଡ ମାନ ଆସୁଅଛି।
କେତେବେଳେ ଜିନଷ ତ ପରିବର୍ତନ କରି ହବନି?
ମୁଁ ଆପଣଙ୍କୁ ଗୋଟେ, ଆପଣଙ୍କୁ ଗୋଟେ ଉପଦେଶ ଦେବି, ସେ ଯେଉଁ ଦୁଆର ବନ୍ଧଟି ନାହିଁ, ସେଇ ପାଖରେ ଠିଆ ହୁଅନ୍ତୁ, ଯୋଉ ଲୁହାର ର ଦୁଆର ବନ୍ଧଟି ଅଛି, ସେଠି ଠିଆ ହେଲେ ବୋଧ ହୁଏ କିଛିଟା
ଏବେ ଏବେ କେମିତି ଅ ସେ ଶୁଭା ଯାଉଛି କିଛି ପାଞ୍ଚଶହ, ସେୟା ମୁଁ ଟିକେ ପଛ ଶବଦ ଟି ମୋତେ ବହୁତ ଆପଣ ଗୋଟେ କାମ କରନ୍ତୁ, ଫୋନ ଟା ଫିଙ୍ଗି ଦିଅନ୍ତୁ, ଏବେ ଠିକ ଅଛି।
ହଁ ଠିକ ଅଛି, ଠିକ ଅଛି, ଏବେ ପୁରା ପୁରା ବଢିଆ। ଏବେ ମୋର ଶବ୍ଦ ବି ମୋତେ ପୁନର୍ବାର ଶୁଭୁନାହିଁ। ଆଉ ବହୁତ ବଢିଆ ଅଛି, ହଁ ହଁ ଆପଣ ମତେ ଲାଗୁଛି ଆପଣ ଗୋଟେ ସହର ଞ୍ଚଳରେ ରହୁଛନ୍ତି, ଯାହା ଲାଗୁଛି।
ହଁ ଠିକଆସ ଆସେ କଣ କରିବା ଆମେ ତ ଆପଣଙ୍କ ଭଳି ଗାଁର ସବଭାଗରେ ରହିପାରୁନୁ କାହିଁକି ନାଁ ଆପଣଙ୍କ ଗାଁ ରେ ଯୋଉ ମଜା କରୁ
ଥିଲା କିନ୍ତୁ ଆପଣଙ୍କୁ ଟିକିଏ ଅଧିକ ପଇସା ଖର୍ଚ୍ଚ କରିକି ରହିବା ପାଇଁ ଟିକେ ସୁଆଦ ଦିଆଦିଆ ଲାଗେତ ହେଇଥିବ। ଥି ପାଇଁ, ସେ ଯୋଉ କେରା କେରା ଜିନିଷ ଟା ଆପଣ କରିପାରୁନଥିଲେ ଘରେ ତ, ସେଇଥିପାଇଁ ଆପଣ ସିଆଡେ ମୁହେଁଇଲେ ଆଉ
ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି, କାହିଁକି ନା ମୁଁ ସମସ୍ତଙ୍କୁ ସେ ଗାଁ ରହିବା ପାଇଁ କିନ୍ତୁ ଗାଁରେ କଣ ହୁଏ? ଟିକିଏ ସୁବିଧା ହୁଏ, ଯେମିତିକି ଆପଣ ଘର କାମ ହୁଏ ଘର କାମ କରିଦିଅନ ମାନେ ଦିଅନ୍ତି ଆପଣଙ୍କୁ, ସାଙ୍ଗସାଥି ମ ବି ବୁଲିବାକୁ ପଳାନ୍ତି ତ, ସେମିତି କିଛି ହୁଏ। ଆପଣଙ୍କ ଘର ସଂସାରରେ ଜଞ୍ଜାଳରେ ଟିକିଏ ଭର୍ତ୍ତି ହୁଏ, ପରିପୂର୍ଣ୍ଣ ହୋଇଥାନ୍ତି। ସେଥିପାଇଁ ମୁଁ ଟିକେ ମତେ ଗାଁରେ ମାନେ ପଢିବା ପାଇଁ ମତେ ଦୁବିଧା ହେଲା। ସେତ ମୁଁ କିନ୍ତୁ ଏଠି ଆସିଗଲା ପରେ ବି ଦୁବିଧା ହିଁ ହଉଛି। ମାନେ ମୁଁ ଏହା ଜାଣିଲି, ଦୁଵିଧା ସବୁ ଜାଗାରେ ହୁଏ, ତ ଆପଣଙ୍କୁ ହିଁ ପଢିବାକୁ ପଡିବ। ନା କଣ?
ଆପଣଙ୍କ ଆପଣଙ୍କ ଶବ୍ଦ ଟିକେ ଗୁଧୁଛି, ବୋଧେ ଆପଣଙ୍କ ଅଞ୍ଚଳ ଟିକେ ନେଟୱାର୍କ ନାହିଁ। ଟିକେ ଆପଣ ଠିକ୍ କଲେ ଭଲ ହୁଅନ୍ତା ବନ୍ଧୁ।